ଆଉ ଆପଣଙ୍କ ଆଡ଼େ କେମିତି ପାଗ।
ଆମ ଆଡେ ତ ପାଗ ପାଣିପାଗ ବୋହୁତ ଖରାପ ଆଉ ସଖାଳୁ ବର୍ଷା ହୋଉଚି ଆଉ।
ଆମରି ବି ଇଆଡ଼େ ସଖାଳୁ ବର୍ଷା ହଉଚି ଆଉ କଁ କଣ ଖାଇସନ୍ତି କଣ।
ମୁଁ ଏବେ ତ ସାଙ୍ଗେ ସାଙ୍ଗେ ଖାଇକି ଜଷ୍ଟ ଉଠିଲି ଭାତ ଡାଲି ସୋୟାବିନ୍ ତରକାରୀ।
ତ ଆପଣ।
ମୁଁ ପୁରୀ ଆଉ ଭୁବୁନି।
ଉଁହୁଁ ଆପଣଙ୍କ ହଷ୍ଟେଲ ରେ କ୍ଲାସ ହୋଉଚି ନା ନାଇଁ।
ଆଜି ଆମରି ରବାର କ୍ଲାସ ହୋଉନି। ଆଉ କେମିତି କଣ ସବୁ ଫସଲ ପାତି ଆପଣଙ୍କ ଇଆଡେ ଲ ଧାନ ଫାନ ସବୁ ଭଲ ଚାଲିଚି।
ହଁ ଆମ ଇଆଡେ ଧାନ ଫାନ ସବୁ ଭଲ ଚାଲିଚି। ଭଲ ଚାଲିଛି ସବୁ ଏପଟେ ଆଉ।
ହୁଁ ଧାନ ରୁଆ ଯାଇ ସାରିଲାଣି?
ହଁ ଧାନ ନାଇଁ ଧାନ ଧାନ ତଳି ପଡିଛି।
ଖାଲି ଧାନ ଲଗା ହଉଚି ନା
ହଁ ଆମର ଏପଟେ ଧାନ ଲଗା ହଉଛି। ଆଉ ଆପଣଙ୍କଆଡ଼େ ସିଆଡ଼େ ହଷ୍ଟେଲରେ ସବୁ କ୍ଲାସ୍ ଭଲରେ ହଉଚି?
ହଁ କ୍ଲାସ ଭଲରେ ହଉଛି ଆଉ କଣ କଣ ସବୁ ଆପଣଙ୍କ ଆଡେ ଲାଗିଛି ସବୁ ପନିପରିବା ବିଷୟରେ?
ଆମର ପନିପରିବା ଇଆଡେ ବେଶୀ କିଛି ନାହିଁ। ହେଲେ ମାନେ ଯିଏ ଘରୋଇ ସିଏ ଖାଲି ଯାହା ବାରିରେ ଭେଣ୍ଡି ଆଉ ଧୁଡୁଙ୍ଗ ଏଇଟା ଯାହା ଲଗାନ୍ତି ଆଉ ଏପଟେ ପନିପରିବା ବେଶ ସେ ଚାଷ ହୁଏନି। ଜି ସମସ୍ତେ ନିଜ ନିଜ ନିଜ ବାରିରେ ଯେ ସମସ୍ତେ ନିଜ ନିଜ ବାରିରେ ଯେତିକି ଲଗେଇବା କଥା ଲଗାନ୍ତି। ଆଉ ମାନେ ବଡ ଆକାରରେ ଫସଲ ଏପଟେ ହୁଏନି।
କଣ ସବୁ ପର୍ବପର୍ବାଣୀ ଭଲ ହୁଏ?
ଆମର ଏଠି ସବୁଠୁ ଭଲ ପର୍ବ ହୁଏ ଆମର ଗୋଟେ ଦୋଳ ତିନି ଦୋଳ ଅଛି ଦଶ ଦୋଳ ସେଇ ଦଳରେ ଦ ଯାତ୍ରା ହୁଏ। ଆଉ ଆମର ଏପଟେ ମଙ୍ଗଳା ମନ୍ଦିର ପଚିଷ୍ଟା ହୁଏ। ଆଉ ରାମନେ ଶ୍ବର ଅଛି। ତାରିଣୀ ମନ୍ଦିର ଅଛି ଆମର ଏପଟେ ସବୁ ସବୁ ଭଲରେ ହୁଏ ପାଳନ।
ସବୁଠୁ କୋଉଟା ଅଧିକ ଭଲ ହୁଏ?
ସବୁଠୁ ଆମର ଭଲ ହୁଏ ଆମ ମଙ୍ଗଳ ମନ୍ଦିର ଆମ ଗାଁ ର ଗ୍ରାମ ଦେବୀ। ତାଙ୍କର ଭଲସେ ପ୍ରଚେଷ୍ଟା ହୁଅନ ସେଥିରେ ବହୁତ୍ ଲୋକ ଛନ୍ତି ବାହାରୁ ଆମର କଳସ ଯାତ୍ରା ହୁଏ ସେଇଠି ଲୋକ ଆମର ଖୁଅନି ବେଶୀ। ଦେଖି ତତେହୁଅନ୍ତି ଆମର ପୁଣି ତିନି ଦୋଳ ଅଛି ତିନି ଦୋଳରେ ଆମ ଗାଁ ଯାତ୍ରା। ସେଇ ସେଠି ବି ଭଲ ହୁଏ ଆମ ଗାଁରେ ପାଲା ହୁଏ ଦଣ୍ଡ ହୁଏ। ସବୁ ହୁଏ।
ରଜ ଭଲ ହୁଏନି?
ରଜ ହୁଏ ବି ଭଲ ହେଲେ ରଜ ଏତେ ହୁଏନି ଆଉ ନହେଲେ ସବୁ ଭଲ ହୁଏ।
ରଜରେ କି କି ପି
ହଁ ରଜ ଚାରି ଦିନି। ରଜରେ
ତିନି ଦିନି ପାଳନ ହୁଏ।
ହଁ ତିନି ଦିନି ପାଳନ ହୁଏ ଫାଷ୍ଟ ହଉଛି ରଜ। ର ସଜ ବାଜ ତାପରେ ରଜ ସଂକ୍ରାନ୍ତି। ତାପରେ ହଉଚି ର ବସୁମତୀ ତାପରେ ହଉଚି ବସୁମତୀ ସ୍ଥାନ।
ରଜରେ କୋଉ କୋଉ ପିଠା କଣ ସବୁ କରନ୍ତି?
ରଜରେ ପୋଡ ପିଠା ହୁଏ ଆମର ସୁଜି କାକେରା ହୁଏ। ଉ ବରା ହୁଏ ଉ ଏଣ୍ଡୁରି ପିଠା ହୁଏ।
ଆଉ।
ଏଇ ସବୁ ଏଇ ସବୁ ହୁଏ ଆଉ। ଆମର ଏଇଠି ଭଲ ସବୁଠୁ ଏପଟେ ଆମର ଭଲ ଶିବ ମନ୍ଦିର ଅଛି ରାମେଶ୍ଵର। ସେଇଠି ସମସ୍ତେ ବେଶୀ ଭିଡ ହୁଅନ୍ତି।
ଆପଣ ସବୁ କୋଉ କୋଉ ଜାଗା ବୁଲି ଯାଇଛନ୍ତି?
ମୁଁ। ଉ ଯାାଇଚି ପୁରୀ କଣାର୍କ ଧବଳେଶ୍ଵର ଲିଙ୍ଗରାଜ। ଅ ମ୍ ଏଇସବୁ ଜାଗା ଯାଇଛି ଆଉ।
ଆଉ ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ ସବୁ?
ମତେ ବେଶୀ ତ କିଛି ନାହିଁ ଭାତ ଡାଲି ଆଉ ଭଜା ତରକାରୀ ଏଇରା ଆଉ। ଆଉ ଆପଣ?
ମତେ ତ ଯାହା ଏଇ ସବୁ ମତେ ଭଲ ଲାଗେ।
ଆପଣଙ୍କ ଆଡେ ପାଣି ପ ଆମେ ଆପଣଙ୍କଡେ ପା
ଠିକ୍ ଅଛି ଖାଲି ସକାଳୁ ଟିକେ ବର୍ଷା ପକଉଥିଲା ଏଇନା ଫିମ୍ପି ପକଉଛି।
ନା ଆମ ଏପଟେ ପାଣିପାଗ ଦିଦିନି ତିନି ଦିନି ହେଲାଣି ଜୋରରେ ବର୍ଷା ହଉଚି ପାଣିପାଗ ଆମର ଏପଟେ ବହୁତ ଖରାପ। ଆମର ଫୁଣି ଏଠି କାମେକ୍ଷା କାମେକ୍ଷାନଗର ପାଖେରେ ଟାଉନ ଅଛି ଏଠି ସମସ୍ତେ ମ - ମନ୍ଦିର ବି ଅଛି ଶିବ ମନ୍ଦିର। ସମସ୍ତେ ଆମର ଯିବା ଆସିବା କରନ୍ତି।
ଆପଣଙ୍କର ରଥଯାତ୍ରା ହୁଏ?
ହଁ ରଥଯାତ୍ରା ବି ହୁଏ କାମେ ଆମର କାମେକ୍ଷାରେ ରଥଯାତ୍ରା ହୁଏ।
ରଥଯାତ୍ରା ରଥ ଆରମ୍ଭ ହେଲେଣି?
ହଁ ରଥ ଷ୍ଟାର୍ଟ ହେଲାଣି ଆରମ୍ଭ ହେଇସାରିଲାଣି।
ଉ ହୁଁ।
ଉଁ। ଆଉ କଣ?
ରଥ କେତେଟା ହୁଏ?
ଆମର ଗୋ -ଆମର ଏଠି ଗୋଟେ ରଥ ହୁଏ ଗୋଟେ ରଥରେ ତିନି ଠାକୁର ଯାଆନ୍ତି।
ଉ ହୁଁ।
ଆପଣଙ୍କର ପୋ - ଏକଜାମ୍ କେବେ ଅଛି?
ମୋର ତ ଏବେ ନାହିଁ ମୋର୍ ଯାଇ ତିରିଶ ରେ ଅଛି।
ଉଁ।
ଆଉ। କଣ କଣ ଆପଣଙ୍କ ହେଇଆଡେ ସବୁ ଗଛ ଫୁଲ ଗଛ କଣ ଲଗାହେଇଚି ସବୁ?
ଆମର ଏଠି ସବୁ ଫୁଲ ଗଛ ଲାଗିଚି ମନ୍ଦାର ଗଛ ଲାଗିଚି ଟଗର ଗଛ ଲାଗିଚି ଉଁ -ମଲ୍ଲି ଗଛ ଲାଗିଚି। ଆଗ ତଖନବୁଷ ବହୁତ ହୁଁ -ହୁଁ।
ବର୍ଷା ଆପଣଙ୍କ ଆଡେ କେତେଏଳୁ ହେଲାଣି?
ଆମର କାଲିଠୁ ଜୋର୍ ରେ ବର୍ଷା ହଉଚି ଆଜି ପର୍ଯ୍ୟନ୍ତ ବି ଛାଡିନି। ସେଥିପାଇଁ ତ ଫୋନ କଲ୍ ମୁଁ ଆଟେନ କରିପାରୁନି ନେଟୱାର୍କ ସ୍ଲୋ ଅଛି ଯେ।
ଆମର ବି ଇଆଡେ ବି ହେମିତି ବର୍ଷା ଫିମ୍ପି ପକଉଚି ଟିକେ ଟିକେ।
ହୁଁ ଆଉ ଆପଣଙ୍କ ଫ୍ୟାମିଲିରେ କେତେ ଜଣ ମେମ୍ବର ଅଛନ୍ତି?
ଆମରି ପାଞ୍ଚ ଜଣ। ଆପଣଙ୍କର?
ମୋର ବି ପାଞ୍ଚ ଜଣ ଅଛନ୍ତି ଏବେ ମୋର ଗୋଟେ ନୂଆ ବେବି ହେଇଚି।
ଓହୁଁ। ଆଉ। ଆପଣଙ୍କୁ କଣ କଣ ସବୁ କରିବା ପାଇଁ ଭଲ ଲାଗେ ସବୁ ରୋଷେଇ ବାସ?
ମତେ ତ ଏଇ ରୋଷେଇ ଆମେ ତ ହା - ହ୍ୱାଇସ୍ ହଉ ହାଉସ୍ ୱାଇଫ ଆମେ ତ ଏଇରା ସବୁ କରୁ ରୋଷେଇ ଆଉ। ରୋଷେଇ ମତେ କରିବାକୁ ଭଲ ଲାଗେ ଘର କାମ କରିବାକୁ ଭଲ ଲାଗେ ସଫାସୁତୁର ନିଟ୍ ଆଣ୍ଡ କ୍ଲିନ୍ ରଖିବା ପାଇଁ ଭଲ ଲାଗେ। କାଟି ଦେଲାଲ।
ଆଉ ଆପଣଙ୍କ ଘର କୋଉଠି?
ଆମ ଘର ହଉଚି କାମାକ୍ଷାନଗର୍।
ଉଁ ହୁଁ ହୁଁ। ଆପଣଙ୍କର ଘର ଟା କଣ, ଟାଉନ ନା
ଆମର ଏ ଟାଉନ ଟା। ଆମର ଏ ପଟେ ଟାଉନଟା।
ଉଁ ହୁଁ।
ସେପଟ ଏରିଆ କେମିତି ଜଙ୍ଗଲ୍ ନା ଟାଉନ୍?
ହୁଁ ଏପଟେ ଏମିତି ଟାଉନ ବି ଯାଜପୁର
ହୁଁ। ଆମର ଏଇଠି ଢେଙ୍କାନାଳ ପାଖରେ ଆ ଢେଙ୍କାନାଳ ତିରିଶ କିଲୋମିଟର ହବ।
ହଉ ଆଉ କଣ? ଆଉ କ କଉ କଉ ଦଶହରା କଣ ଆପଣଙ୍କର ଇଆଡେ ଦଶହରା ଫଶହରା ଭଲ ହୁଏ ନା ନାଇ?
ହଁ ଆମର ଦଶହରା ଭଲ ହୁଏ।
ଦଶହରା କେତେ କଣ କେମିତି କଣ ମେଢ ଖେଢ ଆସେ କଣ?
ହଁ ଆମର ଏଠି ଦଶହରା ଭଲ ମେଢ ଆସେ। ଛଅ ସାତଟା ଲେଖା ସାତଟା ମେଢ ହୁଏ। ଆଉ ଏଠି ଲୋକ ପାଖ ବହୁତ ଆସନ୍ତି। ଦେଖିବା ପାଇଁ ସବୁ ଦୂର ଦୂରରୁ। ଆମର ଷଷ୍ଠୀ ଠୁ ପୂଜା ହୁଏ ଦଶହରାରେ।
ଆଉ ଲକ୍ଷ୍ମୀ ପୂଜା?
ହଁ ଲକ୍ଷ୍ମୀ ପୂଜା ବି ହୁଏ କାର୍ତ୍ତିକ ମାସରେ ହୁଏ।
କାଳୀ ପୂଜା?
କାଳୀ ପୂଜା ଆମ ଆଡେ ହୁଏନି।
ହୁଁ। ଆଉ?
ଆପଣ ଏବେ ଖାଇ ସାରିଲେଣି?
ହୁଁ ଆମରଇ ଆଠଟା ସାଢେ ଆଠ ଟା ବେଳ ଆମର ଲଞ୍ଚ ଅଛି।
ଆଉ ଏବେ କଣ ଖାଇବେ ଆପଣ?
ମୁଁ ଏବେ ସ୍ ନାସ୍ତା କରିକି ଆସିଲି।
ଦି ପହରରେ ଆଉ ଏ ବାରଟା ବେଳକୁ କଣ କଣ?
ବାରଟା ବେଳେ କରିଚି ଭାତ। ସୋୟାବିନ ତରକାରୀ, ଡାଲି। ଆଉ ମାଛ ଭଜା।
ଆଉ?
ଆଉ ପାମ୍ପଡ। ମୁଗ ଆଉ ମୁଗ ଚାଟଣି ମୁଗ ଚଟଣି
କଣ କଣ ସବୁ ଆପଣଙ୍କ ଆଡେ ସବୁଠୁ ଅଧିକ ଜିନିଷ ଲାଗିଚି ମାନେ କଣ କୋଉ ଫସଲ ସବୁ?
ଅଧିକ ଫସ୍ତଲ ମମର ତ ଏଠି ଜାଗା ବେଶି ନାହିଁ ଅଧିକ ଫସଲ ଖାଲି ଖାଲି ଚଳନୀୟ ପାଇଁ ଏଇଠି ବାପା ଲଗେଇଛନ୍ତି ଆମର ଭେଣ୍ଡି। ଜହ୍ନି, ଲଙ୍କା, ବାଇଗଣ ଏଇରା ସବୁ ଲଗାହେଇଚି। ପୋଇ।
ଏ ବିକୁଚନ୍ତି ନା ନା ଘରେ?
ନାଇଁ ବିକା ବିକିବା ପାଇଁ ନୁହ। ଓ ଆମର ଏଇଠି ଘରେ ଖାଇବା ପାଇଁ କରାଯାଏ।
ଓହୋ ହଉ ରହୁଚି ଟାଇମ ହେଇଗଲା।